ହ୍ୟାଲୋ ମ୍ୟାଡାମ ନମସ୍କାର।
ହଁ ହଁ କୁହନ୍ତୁ ନମସ୍କାର ଭଲ ଅଛି।
ଆଉ ଆପଣଙ୍କର ପାଣିପାଗ କଣ କହୁଛି?
ପାଣି ଭାଗ ଏଠି ପୁରା ମନସୁନ ପୁରା ଚଲି ଆସିଲାଣି ଆଉ ପୁରା ଥଣ୍ଡା ଥଣ୍ଡା କୁଲ କୁଲ।
ହଁ ପୁରା ବଢିଆ ବର୍ଷା। ଯଦି ବାହାରେ କିଛି କାମ ଥିବ ତାହେଲେ ମସ୍ତ ବର୍ଷା।
ଏ ପାଗରେ ବୁଲାବୁଲି କରିବା କଥା।
ଏଇ ପାଗରେ।
ଆଉ ଟିକେ ଟିକେ ଝିପ ଝିପ୍ ବର୍ଷାର ଓଦା ହଉଥିବ କୋଉଠି ଟିକେ ଠିଆ ହେଇ ପଡିବ। ହୁଁ।
। ଆଉ। ହଁ ତା କ ହୁଁ ଆଉ କଣ କରୁଛନ୍ତି କୁହନ୍ତୁ, ରୋଷେଇ କଣ ହେଲା?
ରୋଷେଇ କରିସାରିଲିଣି, ଆରୁ ଯୋଉ ଅରୁଆ ଭାତ କଲି ଡାଲି, ପନିର କଲି ଭଜା।
ଆରେ ବାପରେ ଯାହଉ ରୋଷେଇ ସରିଲାଣି ତାହେଲେ।
ହଁ ଜଷ୍ଟ ସରିଲା ସରିଲା ବସିଛି ଆଉ।
ଆଉ ମୋ ରୋଷେଇ କଣ ଭଲ ଆସେ ଆପଣଙ୍କୁ?
ପ୍ରାୟତଃ ଡାଲମା ଭଲ କରିଦିଏ। ପନିର ଭଲ କରେ ଉଁ ଯୋଉଟା କରେ ପ୍ରାୟତଃ ଭଲ କରେ।
। ଆଛା ଯାହା ହଉ ବଢିଆ ହେଲା। ତାହେଲେ ଗୋଟେ ଭଲ ଡିସ୍ ପିଠା। ମୋତେ ପିଠା
ହଁ ପିଠା ଫିଠା ଭଲ କରେ। ରଜରେ କ୍ଷୀର ପୋଡ ପିଠା ପୋ ଭଲ କରିଥିଲି।
ଆରେ ବାପରେ, ମତେ ଟିକେ ତାହେଲେ ରେସିପି ସେୟାର କରନ୍ତୁ ମୁଁ ଜାଣିନି। । ଆମର ପିଠ ଅ ପ ପିଠା ମରେ ମୁଁ ଜିରୋ ମୁଁ ଆମ ପିଠାପଣା ବହୁତ କମ କରେ, ମତେ ଆସେନି ଭାବି ଚିନ୍ତିକି ଦେଖିକି କରେ।
ନାଇଁ ମୁଁ ଗୋଟେ ଭଲ କୁକ୍ ମାନେ ଭଲ ରୋଷେଇ କରିପାରେ।
ଯା ହଉ ବଢିଆ ହେଲା, ତେବେ ଭଲ ଖାଇବା ମିଳି ଯାଉଥିବ ଆଉ ଭାଇନାଙ୍କୁ। ଭାଇନା ହରିକାଙ୍କୁ ହଁ। ଭଲ ଖାଇବା ମିଳିଯାଉଥିବ ସମସ୍ତଙ୍କୁ ତାହେଲେ ଆଉ।
ହୁଁ ହୁଁ।
ହୁଁ। ଆଛା ପିଠାର ଟା ପିଠାର ରେସିପି ଟିକେ ମତେ ଦେଲେ।
କୋଉ ପିଠା କଣ କହୁନାହାନ୍ତି?
ମୁଁ ଜାଣିନି, ମତେ କଣ ପିଠା ମତେ ତ କିଛି ପିଠା ଆସେନି। ଆଛା କ୍ଷୀର ପୋଡ ପିଠା ଆଜ୍ଞା ଆଜ୍ଞା ଆଜ୍ଞା।
ଗୋଟେ ମାନେ ମେଜରମେଣ୍ଟ କପ ରେ କ ଚାଉଳ ନେଇଯିବେ।
ହୁଁ।
ତାକୁ ରାତିରେ ସୋକ କରି ରଖିଦେବେ ରା ସାତ ଆଠ ଘଣ୍ଟା ରହିଯିବ ରାତିରେ ବତୁରେଇକି ରଖିଦେବେ। ପୁରା ଓଭର ନାଇଟ ସୋକ୍ କରି ରଖିଦେବେ। ତାପରେ ରହ ସିଏ ସକାଳୁକୁ ବା ଟି ବୁଟି ଦେଇକି ତାକୁ ପୁରା ବେଟର ଟା ପୁରା ପତଳା କରିକି ବାଟିବେ। ତାପରେ ଏପଟେ ଗୋଟେ ଯୋଉ କଡେଇଟେ ନେଇଥିବେ। ସେଥିରେ କ୍ଷୀର ବଏଲ କରିବେ। ହଁ ଯଦି ଖାଲି କ୍ଷୀରରେ କରିବେ କରିବେ, ନାଇଁ ତ ଯଦି ଖାଲି କ୍ଷୀର ନ କରୁ ପାଣି ବି ଟିକେ ଦେଇପାରିବେ, ତାପରେ ଗୁଡ଼ ଦେଲେ ଭଲ ଉଁ ଉଁ ଗୁଡ଼ ଦେଲେ କିନ୍ତୁ ଟିକେ କଲର ଟା ଅଲଗା ଆସିବ। ଚିନି ଦେଲେ ପୁରା ହ୍ଵାଇଟ୍ ଆସିବ ଆ ସେଇଟା ଆପଣଙ୍କର ଇ ଆଛା ଯାହା ଦେବେ। ତାପରେ ଗୁଜୁରାତି ଦେବେ ଆଉ ତେଜପତ୍ର ଟିକେ ଟି
ନାଇଁ ନାଇଁ ଗୁଡ ଦେଲେ ଟେଷ୍ଟ ଭଲ। ଉଁ ସପ ଟ୍ କଥା ନାହିଁ। ହେଲେ କଲର ଟା ଟିକେ ଅଲଗା ଦେଖାଯିବ, କିନ୍ତୁ ଚିନିଟା ଦେଲେ ଧଳା ଦେଖାଯିବ। ସେଇଟା ମୁଁ କିନ୍ତୁ ଗୁଡରେ କରେ। ଗୁଡଟା ଦେହ ପାଇଁ ଭଲ ବୋଲି ଗୁଡରେ କରେ। ସେଇଟା କରିବେ, ତାପରେ କଣ ହଉଛି ନା ସେ ଯୋଉ ଉଁ କରେଇ ରେ ଯୋଉ କ୍ଷୀର ଦେଇଥିବେ, ପାଣି ଦେଇଥିବେ ସେ ପୁରା ଫୁଟିଯିବ। ସେଥିରେ ଚିନି ଦେବେ। ଉଁ ଆ ସ୍ଵାଦ ଅନୁସାରେ ଯେତିକି ବାଟିଛନ୍ତି ଆପଣ ତ ଜାଣିପାରିବେ କେତିକି ଚାଉଳକୁ ଚି ଲୁଣ ଦରକାର ଲୁଣ ଦେଇଦେବେ, ଖୁଜୁରାଟି ତାକୁ ଛେଚିକି ତାକୁ ପକେଇଦେବେ, ନଡିଆ ଟାକୁ ପାତି ପାତି କରି ରଖିଥିବେ, କାଟିକି ତାକୁ ଗୋଟେ ଗୁଆ ଘିଅରେ ଭାଜି ଦେଇକି ତା ଦେହରେ ପକେଇବେ। ନଡିଆ ଯଦି କୋରେଇକି ଦେଲେ ଭଲ କଥା କିନ୍ତୁ ଭଜା ନଡିଆ ଦେଲେ ଭାଜିକି ଭଲ ଆଉ ତାପରେ କାଜୁ ପକେଇଦବେ। ପୁରା ଫୁଟିବ। ଫୁଟି ସାରିଲା ପରେ ଏଇ ଯୋଉ ବ୍ୟାଟର ଟା ରଖିଥିଲେ ପୁରା ପତଳା କରିକି ତାକୁ କଣ କରିବ ନା ପୁରା ଲେଫ୍ଟ ହାଣ୍ଡରେ ଏମତି ପକଉଥିବା, ରାଇଟ ହାଣ୍ଡରେ ଏମିତି ଗୋଳେଇ, ଗୋଳେଇ, ଗୋଳେଇ, ଗୋଳେଇ, ଗୋଳେଇ, ଗୋଳେଇ ଆଉ ଯମା ମାନେ ରେଷ୍ଟ ତାକୁ ଦେବେନି, ପୁରା ଗୋଳଉଥିବେ, ରହିଗଲା ମାନେ ଗେଟା ହେଇଯିବ। ଆଉ ଯେମିତି ଉପମା କରନ୍ତି। ହଁ ହଁ ସେମିତି ପୁରା ଘାଣ୍ଟି ଘାଣ୍ଟି, ହଁ କିନ୍ତୁ ଆଉ ଆଉ ତାପରେ ଆଉ ଗୋଟେ କଥା କହିବାକୁ ଭୁଲିଗଲି, ସେଇ ଯୋଉ କ୍ଷୀର ଟା ଫୁଟୁ ଥିବ ସେ ଫୁଟିଲା ଅବସ୍ଥାରେ ଗୋଟେ ଚାମଚ ଗୁଆ ଘିଅ ପକେଇଦେବେ।
ଆଚ୍ଛା
ଗୁଆ ଘିଅ ପକେଇଦବେ, ହଁ ଟେଷ୍ଟ ଟା ଟିକେ ଆଉ ଟିକେ ଭଲ ହବା ପାଇଁ ପକେଇି ଦେବେ ତାପରେ ଏମିତି ଘାଣ୍ଟି ଘାଣ୍ଟି ହଁ ହଁ ତାପରେ ସେ ଯେମିତି ଘାଣ୍ଟି, ଘାଣ୍ଟି, ଘାଣ୍ଟି ଗୋଟେ ଗୋଟେ ଯନ୍ତୁଣୀ ଟାଇପ ର ହେଇଯିବ। ତାକୁ ଆପଣ ପ୍ରେସର ରେ କଣ କରିବେ ଟିକେ ଘିଅ ଦେଇକି, ତାପରେ କଦଳୀ ପତ୍ର ଦେଇଦେବେ, କଦଳୀ ପତ୍ର ଗୋଟେ ଘିଅ ଦେଇକି, ସେଇ ଯୋଉ ଯନ୍ତୁଣି ଟା ରଖିଥିବ ପୁରା ପ୍ରେସ କରି କରି କରି କରି ଦବେଇବେ ଟିକେ ପତଲା ପତଳା ଦବେଇଦେବେ ଆଉ। ତାପରେ ଏମିତି ପଇଁଚାଳିଶ ମିନିଟ୍ ପାଖାପାଖି ସିମ ରେ ବସେଇଲେ ହେଇଯିବ। ଆ ବଢିଆ କେକ୍ ପରିକା ବଢିଆ ଥଲ ଥଲ ଥଲ ଥଲ ଯେମିତି ମାଣ୍ଡିଆ ଟା ରାତିରେ କରିକି ର ପକେଇଦେଲେ ଦିନରେ ସକାଳୁ ଯୋ ଥଲ ଥଲ ହୁଏ କଲଜା ଟାଇପ ର ସେ ପିଠା ଟା ପୁରା ସଫ୍ଟ, ନରମ ଆଉ ଟେଷ୍ଟ ବହୁତ।
ହୁଁ ହୁଁ ହୁଁ ଆଚ୍ଛା
ସେଟା ଭଲ ଲାଗେ ଆଉ, ନା ମୁଁ ସେ ରୋଷେଇ ଆଜି ବି ପନିର କରିଛି, ବହୁତ ବଢିଆ କରିଛି, ମାନେ ଭଲ କରିଛି।
ଆଜ୍ଞା ଯାହା ହଉ ଆପଣଙ୍କୁ ଭଲ ରୋଷେଇ ଆସେ। ମତେ ରୋଷେଇ ରୋଷେଇ ଆସେନି ବୋଲି ମୁଁ ଆଜି ଉଣେଇଶି ବର୍ଷ ହେଲାଣି ସବୁଦିନ ଟଣ୍ଟ ମତେ ରୋଷେଇ ଆସେ ମାନେ ଏମତି କୋଉ ଦିନ କଣ ହେଇଯାଏ, ଆଜି ନନ ଭେଜ କୋଉ ଦିନ ଭଲ ହେଇଗଲା। ଆରେ ବଢିଆ ହେଇଛି କେମିତି କରିଛୁ। ଆଉ କୋଉ ଦିନ, ଏମିତି ହୁଏନି ଆଉ, ମୁ ସେମତି କୁକ୍ ନୁହେଁ ଭଲ କୁକ୍ ନୁହେଁ। ଆରେ ମତେ ଟିକେ ବାହାର କାମ କରିବାକୁ ଭଲ ଲାଗେ ସେମତି। ଆ ହଁ ହଁ ଝିଆରୀ ପୁତ୍ରା ସମସ୍ତେ ଏ ବଢିଆ। ବଢିଆ ହେଇଚି ଆମେ ଚନ୍ଦନ ଲଗେଇଆ ମୁଁ କହିଲି ଆରେ ଆଜି ଭଲ ହେଇଚି କାଲି କି ଯଦି ଭଲ ନ ହବ।
ସେ ଯୋଉ ପ୍ରେସରରେ ବସେଇଥିବେ ତାକୁ ଟିକେ ମଝିରେ ମଝିରେ ଅଧଘଣ୍ଟା ପରେ ଚେକ୍ କରିବେ, ଗୋଟେ ଏମିତି ଷ୍ଟିକ ପୁରଇକି କି ଛୁରୀଟେ। ଚେକ୍ କରିଲେ ମାନେ ତା ଯନ୍ତୁଣ ଟା ଲାଗିବନି ହଁ। ଉଁ ଚେକ କରିଦବ।
ଆଛା ସେ ଜନ୍ତଣି ଦେ ହଁ ପଡିବ।
ସେଇଟା ଆମ ଫାଷ୍ଟ କଲେ ଟିକେ ଏପଟ ସେପଟ ଯଦିଓ ହେଇଯିବ ଆଉ ଥରେ ଦି ଥର ଠିକ ହେଇଯିବ।
ହୁଁ ତା ପରକୁ ଥରକୁ
ଭଲ ଲାଗେ ସେଇଟା ଟିକେ କରିଆ ପାଇଁ ଭଲ ଲାଗେ ଆଉ।
ହଁ କରିଆକୁ ବି କଷ୍ଟ ବି ଟିକେ ଲାଗିବ। ତାପରେ ଏମାନେ ଯଦି କେହି ନ ଖାଇଲେ ସେ ଆହୁରି ଅସୁବିଧା ଖୁଁ।
ହଁ ହୁଁ ହଁ ନ କରିଥିବ ଯଦି ଭଲ ହେଇଗଲା ଭଲ ଭଲ କମେଣ୍ଟ ଆସିଗଲା ଭଲ ଲାଗିବ, ଆ
ଯଦି ଖରାପ ହେଇଗଲା ହଁ ସେଇଟା ବି ଗୋଟେ କଥା। ଏ ହେଇଯାଏ ନାଇଁ ମୁଁ ପିଠା କେବେ ମତେ ପିଠା ଆସେନି, ମୁଁ ଶାଶୁମାଠୁ ଅଳ୍ପ ଅଳ୍ପ ବ ଶୁଣିକି ଇଏ କରିକି କରେ ଯୋଉ ଗୋଟେ ଯୋଡ଼େ ଏମିତି ଯୋଉ ସୁଜି କାକରା ଆଉ ଇଏ ଏମିତି ବହୁତ କମ କରେ ବେଶୀ ସମୟ ବେଶୀ କରିପାରେନି। ଆଉ ବିରି ପୋଡଟା ଟିକେ ହୁଏ। ମାନେ ବିରି ପୋଡଟା କଣ କି ସମସ୍ତେ ଭଲ ପାଆନ୍ତି ତ ବାପା ମୋ ବାପା ବି ଭଲ ପାଆନ୍ତି। ଆଉ ମୁଁ ସେଥିପାଇଁ ସେଇଟା ଟିକେ ଶିଖିଲି ଫାଷ୍ଟ
ନାଇଁ ବିରି ପୋଡ଼ ପିଠା ବି ସେ ଆହୁରି ବଢ଼ିଆ ଲାଗେ।
ହୁଁ ବିରି ପୋଡ଼ଟା
ବିରି ପୋଡ଼ ପିଠାଟା ଆହୁରି ଭଲ ଲାଗିବ ସେଇଟା, କେକ୍ ପରିକା ଲାଗିବ ପୁରା ସ୍ପଞ୍ଜି ବଢ଼ିଆ ଲାଗିବ।
ହୁଁ ବିରି ପୋଡ। ତ ମୁଁ ସେଇଟା ବହୁତ ଥର ଟ୍ରାଏ କଲା ପରେ, କେତେ ସାତ ଆଠ ଥର ପୋଡ଼ିଲା ପୋଡ଼ିଲା ତାପରେ ପ-ପୋଡ଼ିଲା ପରେ ଯାଇ ତାପରେ ଏବେ ଠିକ୍ ଠାକ୍ ହଉଛି। ପଠା ପିଠାଟା ଆଉ ସେମିତି କଥା ଆଉ କଣ କରିଆ ଆମ ଘ ମାନେ ଏଇଆ ନେଇକି ତ ଜୀବନ ଆଉ। ସବୁ ଜିନିଷ କେ ତାପରେ କଣ କି ମୁଁ ଯଦି ଖାଲି ରୋଷେଇ କରନ୍ତି ହଁ ଘର ଘର କାମ ବୁଝିଲି ରୋଷେଇ କଲି ଯିବ, ମତେ ଟିକେ ବାହାର କାମ କରିବାକୁ ପଡୁଚି ତେଣୁକରି ମୁଁ ଆଉ ଏତେ ଇଏ କ ହଁ ଏଇ ରଜରେ ଯାହା ହେଇଗଲା ଓ।
ଆଚ୍ଛା ଆଚ୍ଛା।
ଆ ପିଲାମାନେ?
ଉଁ ଝିଅ ତ ଗୋଟେ ବାହା ହେଇ ଯାଇଚି।
ଆଚ୍ଛା।
ଆଉ ପୁଅ ଅଫିସ ଯାଇଚି, ବାବୁ ବି ଅଫିସ ଯାଇଛନ୍ତି, ମୁଁ ଏକା ଆଉ।
ଓହୋ। ଆଚ୍ଛା ତାହେଲେ ଦିନରେ ଏବେ ରେଷ୍ଟ ନେଇ ହବ ଚାରଟା ବେଳେ
ହଁ-ହଁ-ହଁ ଏଇନେ ପୁରା ପୁରା ଏଇନେ ପୁରା ପାଞ୍ଚଟା ପର୍ଯ୍ୟନ୍ତ ପୁରା ଏ ମୋବାଇଲ ସହିତ ମୁଁ ରହିବି।
ଓ ଆଚ୍ଛା ନାଇଁ ମୋ ହଜବେଣ୍ଡ ଇଏ ତ
ବର୍ଷା ହଉଚି କପଡା ପତ୍ର ଶୁଖେଇଚି ଛାତକୁ ଯିବି କଣ ଏମିତି ନହେଲେ ପ୍ରାୟତଃ ଫ୍ରି ହେଇଯାଏ ଆଉ।
ପ୍ରେ ହଁ। ନାଇଁ ଏଇନା ନା ବର୍ଷା ହେଲା ବୋଲି ଖରା ଦିନ ତ କଣ ଖରା ଦିନ ତ ବାର ହୁଁ ହୁଁ ହୁଁ। ଆଉ କଣ କୁହନ୍ତୁ ଆଉ ଫ୍ୟାମିଲିରେ କିଏ ଅଛନ୍ତି ନା ନାଇଁ ଆପଣ ଚାରିଜଣ ଏ ଝିଅ ପଳେଇଚି।
ମାନେ ଆମେ ତ ଚାରି ଜଣ ଝିଏ ତ ବାହା ହେଇଗଲା ପରେ ଆମେ ତିନି ଜଣ ଅଛୁ ତାପରେ ଫ୍ୟାମିଲରେ ଅଛନ୍ତି। ସେମାନେ ଦେଢ଼ଶୁର ଅଛନ୍ତି ଦିଅର ସେ ସବୁ ଅଲଗା ଅଲଗା ସବୁ ଘର ତାଙ୍କର ସବୁ ଅଲଗା ଅଲଗା ମାନେ ସବୁ ସେପାରେଟ୍।
ହଁ ମଁ ଆମେ ବି ସେଇଆ ଆମେ ବି ଦେଢ଼ ଶୁର ଶୁର ହଁ ଦେରଶୁର ବାହାରେ ଅଲଗା ରୋହୁଚନ୍ତି ଆମେ ଅଲଗା ରୋହୁଚୁ। ଏଇ ଭୁବନେଶ୍ୱରରେ ରୋହୁଚ କିନ୍ତୁ ଅଲଗା ରୋହୁଚ ଆଉ। ଆଉ କଣ ଖବର କହ।
କାମ୍ର ବିହାର ନା।
ଆଜ୍ଞା।
ଏକାମର ବହାର।
ଆଜ୍ଞା ଆଜ୍ଞା ଏକାମର ବିହାର।
ଉଁ ଆଚ୍ଛା ବାବୁ କଣ କରନ୍ତି।
ଏଉ ସେ ଆଉ ଅଟୋ ଚଲୋଉଚନ୍ତି।
ଆ ପୁଅ ଝିଅ।
ପୁଅ ଝିଅର ଝିଅର ପ୍ଲସଟୁ ସରିଲା ସେଇ ଓଏ ଭିି ରେ ପଢୁଥିଲା ସାକ୍ଷୀ ଗୋପାଳ ଓଏ ଭିି ରେ ପଢୁ ଥିଲା ସରିଲା ଏବେ ଆଉ ପୁଅର ମା ଟେନ୍ଥେ ଏଠି ପଢୁଚି। ଏଇ ଯାଭିୟରସ୍ସରେ ପଢୁଚି।
ଆଚ୍ଛା ଆଚ୍ଛା।
ହୁଁ। ସେଇ ମୁଁ ଝିଅ ସେଇଟିକି ଯାଉ କ ଯାଏ ଯେ ମତେ ବହୁତ ଥର କହିଚି ମାମା ମୁଁ ପୁରୀ ଯିବି ଏକୁଟିଆ ଟା ଛାଡିବାକୁ ତାକୁ ଇଚ୍ଛା ହୁଏନି। ମୁଁ କହିଲି ହଉ ହଉ ଯିବା ପୁରୀ ଆଉ ଏବେ। ନାଇଁ ମଁ ଯାଇ
ନ୍ତୁ।
ରଥଯାତ୍ରାରେ ହିଁ ଛାଡୁନାହାନ୍ତି ପରେ ସ୍ନାନ ପୁନ୍ନିମାରେ ଯାଇକି ମୁଁହଁ ମାରୁଚୁ ଟିକେ ଜଗନ୍ନାଥଙ୍କୁ ଦେଖିକି ଆସୁଚୁ କିନ୍ତୁ ରଥଯାତ୍ରାରେ କେବେ କେହି ଛାଡିବେନି ନା ବାପ ଘରେ ଥିଲାବେଳେ ସିଏ ଛାଡନ୍ତି ନା ଇଏ ଏଠି ଛାଡୁଚନ୍ତି ରଥଯାତ୍ରା ରେ କେବେ ବି ଛାଡନ୍ତିନି। ହଁ କେବଳ ଭିଡ ପାଇଁ। ଭିଡ ପାଇଁ ତାପରେ ଗାଡି ରହୁଚି ବସ୍ ସେପଟେ ଆଉ ସେ ଏଠୁ ପୁଣି ଅଟୋ ଆ ଲେ ଚାଲିକି ଆସ ଏତିକି ବାଟା ବୁଲି ବୁଲିକା ଇଏ କଲା ବେଳକୁ ସେଥିପାଇଁ ଘର ଘରେ ଘର ଲୋକ ଟୋଟାଲ ଛାଡ଼ନ୍ତିନି।
ଓ ମ୍ୟାଡାମ ଆପଣଙ୍କର ହେଇଗଲାଣି। ଦଶ ମିନିଟ୍ ମୁଁ ବି ଆପଣଙ୍କୁ କଲ କରଦଉଚି ଆଉ। ହ୍ୟାଲୋ।